ହେଓ
ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର କଣ କରୁଛନ୍ତି?
ନାଇଁ ଏମିତି ବସିଥିଲି ଆଉ।
ଖାଇବା ପିଇବା ହେଇଗଲାଣି।
ହଁ ହଁ ଆଜି ଓଷା ଥିଲା ନା ତ ଖାଇବା ଏ
ଆପଣ ଓଷା କରିଥିଲେ।
ହଁ।
ଅ ହ ଆଉ ଏବେ କଣ କରୁଛନ୍ତି ବସିଛନ୍ତି ଏମିତି।
ହଁ ଏମିତି ବସଛି ଆଉ।
ଦେହ ହେରିକା ସବୁ ଭଲ ଅଛି।
ହଁ ହଁ ସବୁ ଠିକ୍ ଅଛି।
ଆଉ ବୁଲିବାକୁ କୁଆଡ଼େ ଯାଇନାହାଁନ୍ତି ଆଉ।
ନାଇଁ ଏବେ ତ ସମର ଭ୍ୟାକେସନ୍ ହେଲା ଆଉ ଯାଇନୁ ଏଇ ପୂଜାପୂଜି ଥିଲା ନା ସାବିତ୍ରୀ। ଯାଇନୁ ଆପରେ ଯିବୁ।
ନାଇଁ ମୁଁ ବି କୁଆଡେ ଆଉ ଯାଇନି ମୁଁ ବି ଭାବୁଚି ଯିବି ବୋଲି। ଯେ ଯଉ ଖରା ଗରମ ହଉଛି ଆଉ କୁଆଡ଼େ ଯିବାକୁ ଇଚ୍ଛା ହଉନି‌ ଅଁ। ଆପଣଙ୍କ ସିଆଡେ ହଉଛି ବହୁତ୍ ଜୋର ରେ ଗରମ।
ବହୁତ୍ ଜୋରରେ ଗରମ ହଉଛି ତା ଦେରେ ପୁଣି କରେଣ୍ଟ୍ ପ୍ରୋବ୍ଲେମ୍ ମାନେ। ଭୋଲଟେଜ୍ ଭଲ ରହୁନି ତ ଏସି ଫ୍ୟନ୍ କିଛି କାମ କରୁନି।
ହଁ ଏ ଭୋଲଟେଜ୍ ସମସ୍ତେ ଏସି ଚଲାଉଛନ୍ତି ନା।
ହଁ ଏଇ ଟାଇମ୍ ରେ ବିଲକୁଲ ଆସୁନି ମାନେ ଭୋଲ୍ଟେଜ୍ ପୁରା ଲୋଓ।
ହୁଁ ସମସ୍ତଙ୍କର ସେଇ ଅସୁବିଧା ସବୁଆଡ଼େ ହିଁ ଆଉ ଆମର ଏଠି ଗାଁ ବୋଲିକି ଟିକେ ଚଳିଯାଉଛି ଆମେ ରାତି ହେଲେ ଛାତ ଉପରେ ଯାଇ ଶୋଇ। ପଡ଼ୁଛୁ ଥଣ୍ଡା ପବନ ଦଉଛି ଆଉ ଯେଉଁମାନେ।
ବି ଆସୁନି ମାନେ ଭୋଲ୍ଟେଜ୍ ଭଲ ଆସୁନି ଟାଉନ୍ ରେ ଟିକେ ହେଲେ ଆସୁଛି। ଗାଁ ଏରିଆ ରେ ମାନେ ଭୋଲ୍ଟେଜ୍ ପୁରା କମ୍ ରହୁଛି।
ହଁ କିନ୍ତୁ ଏଇଆ ଯେ ଯୋଉଁ ଗାଁରେ ଏଇଆ ଗୋଟେ ଫାଇଦା କି ବିନା ଏସିରେ ବି। ଚଳି ହେଇଯିବ ବାହାରେ ଯାଇ ହଁ ହଁ ଛାଇ ଅଛି।
ଆଉ ବାହାରେ ଥଣ୍ଡା ଥଣ୍ଡା ପବନ ହଉଛି ତ ଭଲ ଲାଗିବ ଆଉ ମାନେ ଟାଉନ୍ ଏରିଆରେ ତମେ ରହିିବି ପାରିବନି ଯୋଉ। ତାତି ହାଉ ଯୋଉଗାଡିର ହୁଁ।
ହଁ ସେଇ ସବୁ ଅସୁବିଧା ଆଉ ଆଉ ରଜର କଣ ପ୍ଲାନିଂ।
ନାଇଁ ରଜରେ ଏମିତି ଖରା ଗରମ ହଉଛି ଆଉ କିଛି ନା କିଛି ରାନ୍ଧିବାକୁ ଇଚ୍ଛା ହଉଛି ନା କିଛି ଖାଇବାକୁ ଇ। ଇଚ୍ଛା ହଉଛି ନା କଆଡେ ଯିବାକୁ ଇଚ୍ଛା ହଉଛି ତଥାପି ପିଠା ପଣା କଣ ଟିକେ କରିବା ଆଉ ଟିକେ କୁଆଡେ ବଲାୁବୁଲି କରିବା ଆଉ।
ହଁ ନା ଆମେ। ମୁଁ ତ ସବୁବେଳେ ରଜରେ ନଥାଏ ଛୁଟି ନଥାଏ ମୋର। ମାନେ ଛୁଟି ଥାଏ କିନ୍ତୁ ସେଇ ସତିକି ଦିନି ଥାଏ ତ। ଆଉ ପରୀକ୍ଷା ବି ଥାଏ ରଜ। ପରେ ପ୍ରାୟ ଖୋଲୁ ଖୋଲୁ ପରୀକ୍ଷା ଥାଏ ତ କୁଆଡ଼େ ଆଉ ଯାଇ ହୁଏନି ପଢ଼ିବା ପାଇଁ ପଡେ ଆଉ ଏଥରକ ତ ଆଉ ସରିସାରି ଯାଇଛି ଆଉ ଭାବୁଛି। ଚି ଟିକେ ମାମୁଁ ଘର ଆଡେ ଯିବି ବୁଲି ଦେଇ ଆସିବି ଆଉ ମୁଁ ଗାଡି। ଚଲେଇବା ମାନେ ସ୍କୁଟି ହେରିକା ଚଲେଇବା କିଛି ଶିଖିନି ଖାଲି ସାଇ। କଲ ଚଲେଇବା ଶିଖିଛି ତ ମାଊମୁ ଘର କୁ ଗଲେ ସେଠି ମୋର ଅଛନ୍ତି ମାମୁଁ ହେରିକା ସ୍କୁଟି ଅଛି ସେଠି। ସେ ମତେ ଟିକେ ଶିଖେଇଦେବେ ଆଉ। କାହିଁକିନା ଆମର ଘରେ ସ୍କୁଟି ନାହିଁ ସମସ୍ତେ ବାଇକ୍ ଚଲାନ୍ତି। ସେଇୟା ଆଉ ସେଇ-
ହଁ ଏଇ ଛୁଟି ଟାଇମ୍ ରେ ଟିକେ ଟିକେ ଯାଇକି ଗ୍ରାରା ମାନେ ପଡିଆରେ ଖୋଲା ପଡ଼ିଆରେ ଟିକେ ଟିକେ ଯାଇ ଶିଖିକି ଯ
ହଁ ହଁ ହୁଁ ସେଇୟା ହିଁ କାହିଁକିନା ଆଜିିକାଲି ଦରକାର ନା ଯୁଆଡେ। ଯାଉଛେ ଟିକେ ବହୁତ୍ ଦରକାର ହଁ ଆଉ କଣ ସବୁଆଡ ସାଇ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆ ଆଖ